ହଁ
କେମିତି ଅଛନ୍ତି
ଆଜ୍ଞା ଭଲ ଅଛି ଆପଣ?
ମୁଁ ବି ଭଲ ଅଛି ଆଉ ପରିବାର ସମସ୍ତେ
ହଁ ହଁ ଆପଣଙ୍କର କେବେ କିଏ କିଏ ରହୁଛନ୍ତି ଘରେ
ଆମ ଘରେ ବାବା ମା ଭାଇ ଭଉଣୀ ସମସ୍ତେ ମିଶିକି ରହୁଛୁ
ଓ ଆପଣ ଦିଦିଙ୍କ ଛୁଆ କେତେ ବଡ
ସେ ଅ ଜଣେ ତାକୁ ସାଢେ ତିନି ବର୍ଷ ଆଉ ଜଣଙ୍କୁ ଅଢେଇ ବର୍ଷ
ମୋବାଇଲ ଦେଖୁଛନ୍ତି ନା ନାଇଁ
ନା ନା ମୋବାଇଲ ଦିଆଯାଏନି ମୋ ଦିଦି ଦେଢ ଘଣ୍ଟା ଲେଖା ବସିକି ବହି ଦେଖିକି ଖୁଆଇବ ଷ୍ଟୋରି କହିକି ଜିନିଷ ପତ୍ର ଦେଖିକି ଖୁଆଇବ ବାଟ ମୋବାଇଲ ଦିଆଯାଇନି ନା ନା ଜମା ନହିଁ କେତେଳେ କେତେଳେ ଆମେ ଗଲେ ଆମ ସହିତ ଅଲଗା ଟାଇମରେ ବସି ଟିକେ ଟିକେ ଦେଖିଲେ ନହେଲେ ଦିଆଯାଏନି
ଏଇଟା ଭଲ ଜିନିଷ ଆଜିକାଲି ଏତେ ମୋବାଇଲ ଦେଖୁଛନ୍ତି ପିଲାମାନେ ବହୁତ ଖରାପ
ସେଟା ଭାବୁଛନ୍ତି ସର୍ଟକଟ ରେ ଆମେ ଖୁଇଦବୁ ବଟ ପରେ ଫ୍ୟୁଚରରେ ବହୁତ ପ୍ରୋବ୍ଲେମ୍ ହେଇଯିବ
ଏବେ ତ ମୁଁ ଝିଅ ମୁଁ କେବେ ପିଲାବେଳେ ଦେଖାଏନି ସବୁବେଳେ ଆମେ ରାତିରେ ଯଦି ଦେଖିବୁ ଆସିକି ଆମ ପାଖରେ ଅନେଇବ ଫୋନ ଟା କୁ ସାଙ୍ଗେ ସାଙ୍ଗେ ଆମେ ରଖିଦବୁ କିନ୍ତୁ ଏବେ ହୁଁ କିନ୍ତୁ ଏବେ ଟିକେ ଯୋଉ ବାହାରକୁ ଯାଇଥିଲି ତ ଟିକେ ଅ ସ ଅ ସ ତ ମାନେ ଗାଡିରେ ଭୋକ ଲାଗିଲା ନା ତ ଖାଇବନି ଯଦି ଦେଖେଇ ଦିଏ ହଁ ଟିକେପ କି ନହେଲେ ଯଦି ବହୁତ ଦେହ ଖରାପ ହଉଥିବ ବାନ୍ତି ଫାନ୍ତି ହଉଥିବ ଟିକେ ଦେଖାଏ ନହେଲେ ଆମେ କେବେ ଦେଖେଇଉନୁ ସେ ତ ଜମା ବି ଦେଖେନି ଆମ ଘରେ ଯିଏ ଭଡା ରୁହନ୍ତି ତାଙ୍କ ଘରକୁ ଯାଇକି ଟିକେ ଟିକେ ଦେଖିଦଉଛି ନହେଲେ ମୁଁ କେବେ ଦେଖାଏନି ଏବେ ଜଷ୍ଟ ଟିକେ ଦେଖଉଛି ଏଇଟା ବି ବନ୍ଦ କରିଦେବି ଏବେ ଆମ ମୋ ଶାଶୁ ଘରକୁ ଗଲେ ସେଇଟା ବି ବନ୍ଦ କରିଦେବି କାରଣ ତାକୁ ମୋବାଇଲ ପୁରା ମନା
ହଁ
ତ ଟିକେ ମାନେ ଜନ୍ମ ହେଲା ବେଳେ କାନ୍ଦି ନଥିଲା ତ ଡକ୍ଟର ତାକୁ କହିଲେ ମୋବାଇଲ ଜମା ଦେ ଖେଇବନି ତାକୁ।
ହୁଁ ହୁଁ।
ଆଜିକାଲି ମାନେ ଭଲ ଛୁଆ ମାନେ ମୋବାଇଲ ଦେଖି କଥା କହି ପାରୁନାହାନ୍ତି। ଅଟି ବୋହୁତ ପିଲାଙ୍କୁ ଅଟି ଯିମ୍। ତାପରେ ମେନ ମୁଣ୍ଡରେ ପ୍ରେସର ପଡ଼ୁଚି। ମାନେ ସେମାନେ କାର୍ଟୁନ ରେ ସେ ତା ବାବା ମାଙ୍କୁ ଯାହା ଡ଼ାକିଲେ ଏମାନେ ତାଙ୍କ ବାବା ମାମାଙ୍କୁ ସେଇଆ ଡ଼ା ଛନ୍ତି ବୋହୁତ ଜଣ ଦେଖିଚି ବୋହୁତ। କଣ ଦେଖିଛ? ସେମାନେ ଯେମିତି ବିହେଭିୟର କରୁଛନ୍ତି ଏମାନେ ସେମତି ବିହେଭିୟର କରୁଛନ୍ତି। ଏଟା ମାନେ ମାନେ ଆଜିକାଲି ଏଟା ଗୋଟେ କମନ ହେଇଗଲାଣି ଏବେ ଯୁଆଡ଼େ ଦେଖିବ ଖାଲି ଅଟିଯିମ୍ ସେଣ୍ଟର। ହିୟରିଂ ପ୍ରୋବ୍ଲେମ ସେଣ୍ଟର ବୋହୁତ ହୋଉଚି। ଫିଜିଓଥେରାପି ଯା ବହୁତ ହୋଉଚି ପିଲା ମାନଙ୍କର। ମୋର ଗୋଟେ ସାଙ୍ଗର ଛୁଆର ତି ସିଏ ତାଙ୍କ ହଜବେଣ୍ଡ ରେଲୱେରେ ଜବ୍ କରନ୍ତି। ସିଏ ଏକା ରୁଏ ତ ଖାଇ ପିଇକି ସବୁବେଳେ ରୋଷେଇ ଇଏ କରିଲା ବେଳକୁ ଏଇ ସାତ ଆଠ ମାସରୁ ମୋବାଇଲଟା ଧରେଇ ଦିଏ। ତ ଜମା କଥା କହିଲାନି ଚିଡ଼ ଚିଡ଼ ହେଲା ତାପରେ ଭୁବନେଶ୍ ଶ୍ୱର ଆସିଲା ରହିଲା କେତେ ଦିନ କେତେ ଟଙ୍କା ବହୁତ କେତେ ନେ ବହୁତ ଟଙ୍କା ସାରିଲା। ଏବେ ଠିକ ଠାକ ଅଛି।
ମାନେ ସ୍ପି ଥେରାପି ଦେଇଥିବେ।
ସ୍ପିଚ ଥେରାପି ହଁ ହଁ ବୋହୁତ ବୋହୁତ କିଛି। ହଁ ଆଜିକାଲି ମା
ସେ ଅଟିଯିମ୍ ପିଲାଙ୍କୁ ବହୁତ ଖାଦ୍ୟ ବି ବାରଣ କ୍ଷୀର ଖାଇବେନି।
ମିଠା ଖାଇବେନି ମିଠା ଖାଇବେନି। ମିଠା ଖାଇଲେ ତାଙ୍କର ମାନେ ଆକ୍ଟିଭ ହେଇଯାଏ ନର୍ସ।
ଡ୍ରାଏ ଫ୍ରୁଟସ ଖାଇବେନି ଆଉ କଣ ଖାଇବାକୁ ଦବ ସିଏ ବି ଟେନସନ ବୋହୁତ।
ଓହୋ ହଁ ସେ ରାଗି ଯାଆନ୍ତି ବୋହୁତ। ଜଣେ ଜଣେ ଆଉ ହାଇପର ଆକ୍ଟିଭ ହେଇଯାନ୍ତି। ଆଇ କଣ୍ଟା ଗୋଟେ ଗୋଟେ ଛୁଆ ଥାନ୍ତି ହାଇପର ଆକ୍ଟିଭ ହେଇଯାନ୍ତି ଶୁଣିବେନି କାନ୍ଦୁ ଥିବେ କାନ୍ଦୁଥିବେ।
ମାନେ ସମ୍ଭାଳିବା ପୁରା ମୁସ୍କିଲ ହେଇଯିବ ମରିଯିବା ସହିତ ସମାନ ଲାଗିବ ପୁରା।
ଆ ଏଠି ଗୋଟେ ଅଛି ଗମେଣ୍ଟର ଫିଜିଓଥେରାପି ସେଣ୍ଟର ବୋହୁତ ବେଟର। ହେଲେ ସମସ୍ତେ ତ ଯାଇପାରିବେ ନା ଏଗୁଡ଼ାର ଫିସ୍ ତି ବେଶୀ ବୋହୁତ ବେଶୀ ମାନେ ଲୋକଙ୍କର ମାନେ ଆମର କଷ୍ଟକୁ ସେମାନଙ୍କର ମାନେ ବ୍ୟବସାୟ ସେମାନେ ବନେଇ ଦେଇଛନ୍ତି।
ହଁ।
ଆଜିକାଲି ଏଇଟା ବୋହୁତ ମାତ୍ରାରେ ବ୍ୟାପିବାକୁ ସେମାନଙ୍କୁ ସୁବିଧା। ତ ଗୋଟେ ଗମେଣ୍ଟର ଅଛି। ବହୁତ ଲୋକ ଯାଉଛନ୍ତି ଏଇଟା ବହୁତ ଭଲ ଗୋଟେ ଆ ପୂର୍ବ ସରକାର କରିଛନ୍ତି ବୋହୁତ
ହୁଁ ହଁ ହଁ।
ଏତେ ଏତେ ପିଲା ଯାଉଛନ୍ତି ସେଠି ବୋହୁତ ପିଲା। ହସ୍ପିଟାଲ ରୋଡରେ ତାଲା ଆମ ପୋଖରୀ ପୁଟ୍ ବହୁତ ପିଲା ଯାଉଛନ୍ତି ଆପ ଆପଣ ଯଦି କେଥିବ ଯାଇ କହିବେ ଦେଖେଇବାକୁ ବହୁତ୍
ନା ଟା କଣ କି ନା ଟା କଣ।
ତା ନା ଟା ମୁଁ କ କହିବି ପଛରେ ମୁଁ କହିବି ଆପଣ ଭାବ ବହୁତ୍ ଭଲ ଜାଗା ଟା। ବହୁତ ପିଲା ଯାଉଛନ୍ତି ସ ଡେଲି ବେସିସ ରେ ବି ଯାଉଛନ୍ତି ପ୍ର ଆ ଆକ୍ଚୁଆଲି ମୋ ଝିଅର ବି ଟିକେ ପ୍ରୋବ୍ଲେମ୍ ନଥିଲା ସେ କାନ୍ଦି ନଥିଲା ଡକ୍ଟର ଭୁଲ ପାଇଁ ତ ମୁଁ କାଳେ ପ୍ରୋବ୍ଲେମ ହବ ବୋଲି ମୁଁ ତାକୁ ଜନ୍ମରୁ ନିଏ ଖାଲି ଜଷ୍ଟ ନର୍ମାଲ ଚେକଅପ ପାଇଁ। ତ କାଳେ କଣ ଲେଟ୍ ହେଇଯିବ ଡିଲେ ଡେଭଲପମେଣ୍ଟାଲ୍ ଡିଲେ ହେବା ପାଇଁ। ମୁଁ ତାକୁ ନେଇଯାଏ ଭଗବାନଙ୍କ ଦୟାରୁ କିଛି ହେଇନି ସେମତି। ତ ସେଠି ବି ସେମାନେ ସବୁବେଳେ ଚେକ ଅପ କରନ୍ତି କୁହନ୍ତି ଯେ ମୋବାଇଲ ଜମା ଦେଖିବନି। ମୋବାଇଲ ପାଇଁ ତ ବହୁତ ପିଲା ଯାଉଛନ୍ତି। ଆପଣ ବିଶ୍ଵାସ କରିବେନି ଜ ବହୁତ ଟଙ୍କା ଥିବା ବାଲା ତାଙ୍କ ପିଲା ବି ଯାଉଛନ୍ତି।
ଉଁ ହୁଁ।
ହୁଁ କିଏ ଅଛନ୍ତି କି ଆପଣଙ୍କ ମାନେ ଇଏର
ନା ନା ଆକ୍ଚୁଆଲି ମୋର ଭଉଣୀର ପୁଅକୁ ବାହାରିଥିଲା। ସିଏ କିନ୍ତୁ ମୁଁ କିନ୍ତୁ ସେମାନେ ଭିଣେଇ ଅଫିସ ପଳେଇଲେ ସକାଳୁ ଆଠ ରୁ ରାତି ସାତଟା ଆସିଲେ ଏ ଦିଦି
ହୁଁ।
କାମରେ ବ୍ୟସ୍ତ ରହିଲା ଛୁଆ କାହା ସହିତ କଥା ହେବାକୁ ପାଇଲାନି ଭୁବନେଶ୍ଵରରେ ଆଉ କିଏ ଭାଇ ରହୁନାହାନ୍ତି ସ୍ଵାମୀ ସ୍ତ୍ରୀ ଛୁଆ ତିନି ଜଣ ବେଶୀ ଲୋକଙ୍କୁ ଦେଖିବାକୁ ପାଇଲାନି। ହଁ ଭୁବନେଶ୍ଵରରେ ତ ନା ନା ସିଏ ଏଟା ସା ସାତ ଆଠ ବର୍ଷ ତଳର ଘଟଣା କହୁଛି ତ ଦିଦି କିନ୍ତୁ ମାର୍କ କଲା ଭିଣେଇ ବି ମାର୍କ କଲେ ଭିଣେଇ ଡକ୍ଟର ଅଛନ୍ତି। ତାକୁ ସା ଇମିଡିଏଟ ହାଇ କଣ୍ଟାକ୍ଟ କାଇଁ ପିଲା କରୁନି। ସହିତ କଥାବାର୍ତ୍ତା ମାମା ବାପା ହଉଥିଲା ହଠାତ୍ କାଇଁ ବନ୍ଦ କରିଦେଲା ତାପରେ ସ୍ପିଡିସେରାପ୍ ଇଏ ସିଏ ଦୁଇ ତିନି ମାସ ପୁରା ଲାଗିପାତି ମୋ ଭଉଣୀ ଦେହ ପା ଗଲା ଗଲା ଗଲା ପୁରା ଠିକ୍ ହେଇଛି ଏବେ ପୁରା ନର୍ମାଲ। କିନ୍ତୁ ମାନେ ଠିକ୍ ସେ ଏଜ ରେ ତାକୁ ଧରି ନେଲେ ସେମାନେ। ନର୍ମାଲି ଗାଁ ଗହଳିରେ ଜାଣି ପାରନ୍ତିନି ନା ତ ପିଲା ସେମିତି ରହିଯାଆନ୍ତି।
ସେଇଆ ସେମ୍ ତ ମୁଁ ତ ସେଥିପାଇଁ ମାନେ ତାକୁ ସତର ଅଠରଦିନ ନେଇଥିଲା ମୁଁ ନେଇଥିଲି ଆମେ ଆଗୁଆ ସବୁଥିରେ ଦେଖେଇଛୁ। ବହୁ ବହୁତ ଭଲ ଜାଣିଛନ୍ତି ନାଁ ସେଠି ମାନେ ଉଁ ବା ବାହାର ଜିଲ୍ଲା ଭୁବନେଶ୍ୱରରୁ ତ ହଁ ପାଖାପାଖି ଡେଲି ଯିବା ଆସିବା ବାହାର ଜିଲ୍ଲାର ଲୋକମାନେ ବି ଆସିକି ମା ଛୁଆ ହଷ୍ଟେଲ ରେ ରହିପାରିବେ। ଖାଇବା ତମର ଫ୍ରି କିଛି ମାନେ ଇକ୍ୟୁପମେଣ୍ଟ ବି ସେମାନେ ଦିଅନ୍ତି। ଯଦି ବି ଘରେ ସବୁ ଜିନିଷ ଥେରାପି ଦେଇ ହବନି ନା ତ ସେମାନେ ଘରେ ବି ଦେଇପାରିବ ଆସିକି ଦି ତିନି ମାସ ଚାରି ମାସ ଏମିତି ହଷ୍ଟେଲରେ ରହିକି ଯାଆନ୍ତି। ବଢିଆ ବହୁତ୍ ଭଲ ବହୁତୁ ଲୋକ ଆସୁଛନ୍ତି। ପୁରା ଓଡିଶା ସାରା ରୁ ଆସୁଛନ୍ତି।
ହୁଁ ହୁଁ।
ଏମିତି କରିବା କଥା କିନ୍ତୁ ବହୁତ ଜ ଆପଣଙ୍କୁ ଭିଣୋଇ କୋଉ ଡକ୍ଟର?
ସେ ଯୋଉ ଆମର ଓଲଟପୁରରେ ନାହାନ୍ତି କି ଅର୍ଥିଟିକସ ଫର୍ତେଟିକ୍ସ ଅଛନ୍ତି।
ସେଥିପାଇଁ ସେ ଜାଣିଦେଲେ ହେଲା।
ହଁ।
ସେଥିପାଇଁ ଜାଣିଥିଲେ ସେ ଫିଜିଓଥେରାପିଷ୍ଟ ଥିବ ଓଲଟପୁରରେ।
ଫିଜିଓଥେରାପିଷ୍ଟ ନୁହଁ ସେ ଯୋଉ ଯୋଉମାନେ ଫିଜିଓଥେରାପିଷ୍ଟ ପଢ଼ାନ୍ତି।
ଓହୋ ଆଜ୍ଞା ବୁଝିପାରିଲି ଓହୋ ବୁଝିପାରିଲି ସେଥିପାଇଁ ନୁହଁ ସେ ଧରିଦେଲେ ଜଲ୍ଦି। ଏଇଟା ଭଲ ଜିନିଷ ଜଲଦି ଧରିଦେଲେ।
ନହେଲେ ଆମେ ହଇରାଣ ହେଇଥାନ୍ତୁ ପିଲାଟା ଆ ଜଲ୍ଦି ଧରିକି ମୋ ଦିଦି ପୁରା ଲାଗିପାତିକି ଖାଇବା ପିଇବା ବନ୍ଦ କରିକି ତାକୁ ନେଇ ଖାଲି ଦୌଡ଼ିଲା। ଡେଲି ଅଟୋ କରିକି ଖାଲି ତିନି ଜାଗା ଯିବ। ଫି ମାନେ ସ୍ପିଚ ରପ ଇୟରିଙ୍ଗ ଫ କୋଉଠି ଖେଳିବାକୁ ପାକ ୋକ ମାନେ ଲୋକଙ୍କ ସହିତ ତାକୁ ଖାଲି ମିଶାଇଲା।
ବାସ ବାସ୍ ଏଇଟା ତ ଦରକାର ଏଇଟା ଆଜିିକାଲି ମୋର ଏବେ ଜାଣିଛନ୍ତି ନା ମୋର ଝିଅ ପିଲାମାନଙ୍କ ସହିତ ଖେଳୁଛି ସବୁ କରୁଛି କିନ୍ତୁ ବାହାରୁକୁ ଗଲେ ଚୁପଚାପ ରହୁଛି। ତମେ ତା କୁ ବାହାରକୁ ଖାଲି ଆମେ ଆଣୁଛୁ।
ମୋ ଦିଦି ଏବେ ଯୋଉ ଦିଦି ଯୋଉ ଦି ଜଣ ସେମାନେ ମୋ ଦିଦି ଏତେ ବ୍ୟସ୍ତ ଭିତରେ ବି ଛୋଟ ଛୁଆ ମାନେ ଶାଶୁ ରୁହନ୍ତି ବଡ ଛୁଆ ଗୋଟେ। ପାର୍କ ଗଳି ପଡିି ତାକୁ ସପ୍ତାହ ତିନି ଚାରି ଦିନ ନେଇଯିବ ଖେଳେଇବାକୁ। ପିଲାଙ୍କ ସହିତ ମିଶିବ ବୋଲି କାହିଁକିନା ଘରେ ର ଭୁବନେଶ୍ୱରରେ ତ ଏକଲା ଏକଲା ରହିଲେ କାହା ସହିତ ମିଳାମିଶା ନାହିଁ ଗାଁ ରେ କଣ ସବୁ ମିଶି ଖେଳିଲେ।
ବାସ୍ ମୁଁ ତ ବିଶ୍ଵାସ କରନ୍ତି ମାନେ ଏବେ ମୋ ହଜବେଣ୍ଡ ଯିବେ ଏଗାରଟାରେ ମୁଁ ସକାଳୁ ଉଠିକି ଟିକେ କାମ କରିବି। ଯାହା ହଉ ପଛେ ଟିକେ ହଉ ପଛେ ରୋଷେଇ ଟିକେ କରିଦେବି। ତାକୁ ନେଇକି ସକାଳୁ ଯିବି ସେ ସେଣ୍ଟରକୁ ଦି ତିନିଟା କ୍ଲାସ୍ କରିବି ସାଢେ ଦଶଟାରେ ଆସିବି ହଜବେଣ୍ଡ ଠ ମି ଶାଶୁ ବି ହେଲ୍ପ କରନ୍ତି ଖାଇବାକୁ ଦିଆ ଦି କରିବୁ ସାଢେ ଦଶଟା ରୁ ସେଆଡୁ ଆସିବୁ ତ ଖାଇବା ପିଇବା ତାଙ୍କୁ ଝିଅକୁ ଶୁଆଇବି ତାଙ୍କୁ ଖାଇବା ପିଇକୁ ଦେବି। ତାପରେ ଖାଇବା ପିଇବା ଦେଇ ସାରିଲା ପରେ ବାସନ ମାଜିବି ରୋଷେଇ ମାନେ ସଫା କରିବି। ତାପରେ ସେତେବେଳକୁ ଯିଅ ଉଠି ପଡିବ ତାକୁ ଖୁଆଇବି ବହୁତ ମାନେ କଷ୍ଟ।
ହୁଁ ହୁଁ ତାକୁ କୋଉ କ୍ଲାସ ଦଉଛନ୍ତି ଝିଅକୁ।
କିଛି ତା ଏବେ ତାର କିଛି କ୍ଲାସ ହିଁ ନାହିଁ ଖାଲି ଏମିତି ମୁଜିକ ଯିବ ଖାଲି ବସିକି ଶୁଣିବ।
ମାନେ ଖାଲି ଲୋକଙ୍କ ସହିତ ସୋସିଆଲାଇଜେସନ ପାଇଁ କି?
ଫିେରାପି ରେ କିଛି ନାହିଁ ସେମିତି ଖାଲି ଠିଆ କରେଇ ବସେଇବେ। ମିନିମମ୍ ଛୁଆ ଯଉ ଗୋଟେ ଗୋଟେ ଛୁଆ ଜଲଦି ଚାଲନ୍ତି ଗୋଟେ ଗୋଟେ ଛୁଆ ଟିକେ ଲେଟ ରେ ଚାଲନ୍ତି। ମୋ ଝିଅ ଚାଲିଲା ଏବେ। ଚଉ ତେର ମାସ ବାର ତେର ମାସରେ ଚାଲିଲା ବା ନାଇ ସରି ତେର ମାସ ଚଉଦ ମାସ ରେ ଚାଲିଲା ବର୍ଷ ଦି ତିନି ମାସରେ। ସିଏ ଆକ୍ଚୁଆଲି ଠିଆ ହେଇ ପଡୁଥିଲା ହଠାତ୍ ତାର ଦେହ ଯୋଉ ଖରାପ ହେଲା ବଳ ପାଇଲାନି। ତାପରେ ଝା ହେଲା ଯୋଉ ବଳ ପାଇଲାନି ଏବେ ଚାଲୁଛି ଆରାମ ସେ ଚାଲୁଛି। ଖାଲି କଥା ନା ବାବା ମାମା ଦେଦେ ନେନେ ଆଉ ରାଉ ରାଉ ରାଉ ହୋଉଚି। କହିନି ଆହୁରି କହିବ ଆମ ଘରେ ମାନେ ମୁଁ ହଜବେଣ୍ଡ ଶାଶୁ ଶଶୁର ରହୁଛୁ। ଛୋଟ ପିଲା ମୋ ବାସ ଆମ ଘରେ ଏବାସ ସେ ଜିମୁ ନା ମୋ ଦାଦାଙ୍କ ପିଲା ଛୋ ଛୋଟ ରାଉ ରାଉ ଦିନ ସାରା ହଉଚି ଆଉ ଆମ ଘରେ ହିଁ ସିଏ ୱାନ ଉଇକ କିରି ଚାଲିଲା ସେଠି ଚାଲି ନଥିଲା। ଆମ ଘରେ ୱାନ୍ ୱିକରେ ଚାଲିଲା ଛୋଟ ପିଲାଙ୍କ ସହିତ ରହିକି।
ହୁଁ ହୁଁ।
ତ ଛୋଟ ପିଲା ଛୋଟ ପିଲା ହିଁ ମାନେ ତାଙ୍କର ସବୁ ଠିକ କରିପାରିବେ।
ହଁ ମତେ ଟିକେ ଆପଣ ମେସେଜ କରିବେ ସେଟା କୋଉ ନାଁ ଟା କଣ।
ଅଛନ୍ତି କି ସେବେ ଏବେ ବି ଯାଉଚନ୍ତି କି?
ନା ସିଏ ଯାଉନି ମୋର ଆଉ ଜଣେ ଚିହ୍ନା ପର୍ଚରେ ଜଣେ ଲୋକର ତାଙ୍କ ଛୁଆର ବାହାରିଚି ସେ ଭୁବନେଶ ରହୁଛନ୍ତି।
କେତେ ଛୋଟ ପିଲା?
ସାକୁ ଦୁଇ ବର୍ଷ ଖଣ୍ଡେ ହବ ସିଏ ସେମତି ଆଇ କଣ୍ଟାକ୍ଟ କରୁନି। ଆଇ କଣ୍ଟାକ୍ଟ କରୁନି ସିଏ ତାଙ୍କୁ ମୁ ଦେବି ସେ ଫ୍ରିରେ ଯାଇକି କରିପାରିଲେ ଭଲ କଥା। ଝିଅ ପିଲାଟା ଝିଅ ପିଲାଟା ପୁଣି ଏମିତି ଯଦି ପ୍ରୋବ୍ଲେମ ହବ ଆଗକୁ ଆହୁରି ଅସୁ ବିଦା ହଉ ତାହେଲେ ଆମେ ପରେ କେତେବେଳେ କଥା ହବା ହଁ ଠିକ ଅଛି। ଶୁଭରାତ୍ରି।
ଶୁଭରାତ୍ରି।